ଲୋ
ହଁ।
ଆଉ କଣ କରୁଚ?
ଏଇ ମାଛ ଭାଜିବାକୁ ଯାଉଚି।
କାହିଁକି ଆଉ ତମ ଭୋଜି ହେଇନି କି?
ନାଁ ବା ବର୍ଷା ହଉଚିତ।
ଓହୋ ଆଉ ଏବେ ଶୋଇଚ?
ନାଁମ ପ୍ରବଳ ନିଦ ଆଜି ଏ ପାଗକୁ। ଶୋଇଥିଲି ଉଠିକିରି ଏ ଡିୟୁଟି ଆଜି ଛୁଟି।
ଓହୋ।
ଯାଉଛି ସେ ଯୋଉ କଣ ମାଗୁର ମାଛ ଟିକେ ଆଇଚିତ ଆଉ କେରାଣ୍ତି ମାଛ ଟିକେ ଆଇଚି ବଡ଼ କେରାଣ୍ଡି।
ହଁ।
ସେଇଆ କୁ ଟିକେ
ରା
ଆଳୁ ଭେଣ୍ଡି ସାରୁ କୁ ମସଲା ଫସଲା ଦେଇ ଆମ୍ବୁଲ ଟିକେ ଦେଇ
ହୁଁ।
ଝୋଳ ଟିକେ କରିବା ଗରମ ଗରମ ଭାତକୁୁ ଆମ୍ବୁଲ ଝୋଳ ଟିକେ ହାପୁଡ଼ିବା ଆଉ।
ଓ ଆଇ ସି। ଆଉ କଣ ବିଲବାଡି ବିଅ ଆମର ବି ସେଇ ମାଛ ଝୋଳ ପଡିଶା ଘର ଦେଇଛନ୍ତି।
ମାଛ।
ଜାଣିନି କୋଉ ମାଛ କଣ ପୋଖରୀ ମାଛ।
ହୁଁ ହୁଁ।
ତାଙ୍କର ବି ସେଇ ସୋରିଷ ଝୋଳ ଦେଇଛନ୍ତି କାଇଁ ଆଳୁ ଦେଇନାହାନ୍ତି ବୋଧେ ଆଳୁ ପକେଇନାହାନ୍ତି ଆଉ।
ଆଳୁ ବୋଧେ ସରିଯାଇଥିବ ତାଙ୍କର।
ଆଉ କଣ କୋହୁଥିଲି ଗୋଟେ ଭୁଲିଗଲି ତନ ବିଲ ବାଡିରେ ପାଣି ହେଲାଣି?
ବିଲ ବାଡି ପାଣିରୁ ଘ ପାଣି ଚାଲୁଚି ରୋଡରେ।
ଆଉ ବିହନ?
ଥୁଆହେଇଚି ଘରେ ଆଉ।
ହୁଁ ହୁଁ ଆଉ ମଦନ ଫୋନ କରିନାହାଁନ୍ତି?
ମା
ଆଉ ଗାଧୁଆ ପାଧୁଆ?
ଗାଧୁଆ ପାଧୁଆ ହେଇନି ଏ ଶୀତରେ ଇଚ୍ଛା ହୋଉନି ଗାଧେଇବାକୁ।
ଉଁ ପାଣି ଗରମ କରିକି ଗାଧାଅ।
ଆ ରାତିରେ ଆଜି କଣ ଆଇଟମ?
ନା ଏଇଟା ମୁଁ ଦେଖିଆ ଟିକେ କଣ ଆଣିକି କରିଆ ଆଉ ଚିକେନ ଫିକେନ ଭାବୁ ଚି ଆଉ।
କେନ୍ ଲଲିପପ
ହଁ ଲଲିପପ କରିବାକୁ ଦିଇଜଣ ମଣିଷ ଦରକାରେ ଜଣେ ଏକା କରିଲା ବେଳକୁ ଭାରି କଷ୍ ବାସି
ଉଁହୁଁ।
ଦିଇଜଣ ନ ଲାଗିଲେ ଲଲିପପ ହବନି।
ଉଁ।
ଆ ହଁ ଆସେ।
କାଇଁ କରିକି ତ ଦେଇନ କେବେ ମତେ।
ଦବା ଆଉ କେବେ ଗୋଟେ ଆଉ ଯେବେ ମୋର ଇଚ୍ଛା ହବ। ସେବେ କରିିବି।
ହୁଁ।
ଆଉ କଣ କହୁଥିଲି ଘରେ ଦେହପାଆ ଭଲ ଅଛି ସମସ୍ତଙ୍କର?
ହଁ ସେମତି ଚାଲଚି ଦୁଃଖେ ସୁଖେ ଆଉ
ହଁ।
ଖାଇବା ପିଇବା ଶଇଲାଣି ନା ହେଇନେଇ?
ଦହିବରା ଖାଇଥିଲି ତାପରେ ମାଛକୁ ରୁଟି ଖାଇଥିଲି। ତାପରେ ପଡିଶା ଘର ମା ମାଛ ଟିକେ ଦେଇଛନ୍ତି ତ ଭାତ ଖାଇଦବା ଗରମ ଭାତ ଆଉ।
ଅଁହଁ।
ଆଉ ତମର ଖାଇବା ପିଇବା କଣ ହେଇଚି?
ଖାଇବା ପିଇବା ଏବେ ସକାଳୁ ବ୍ରଶ କରି ଶୋଇଥିଲି ଶୋଇଥିଲି ଆଉ।
ଓହୋ ଆଉ ଖାଇନ?
ବରା ତକାରୀ ଖାଇଥି
ଉଁହୁଁ ଘର କରୁଥିଲ ନା ବାହାରୁ?
ଆ ଏ ଗୋଟେ ଭାଇଟା କରିକିରି ବି ବିକୁଥିଲା ଦୋକା ଏ ଘ ରୋଡ ପାଖରେ ତାଆରି ପାଖରେ ଯାଇ ଖାଇଦେଇ ଆଇଲି।
ଓହୋ। ଆଉ ଘରକୁ କେବେ ଯିବ?
ଘରକୁ ଯିବା ଆ ଏଇ ଦିଇଚାରି ଦିନ ପରେ ଯିବା ଆଉ। ଗୁରୁବାର ଶୁକ୍ରବାର ଆଡ଼ିକି।
ଗୁରୁବର ଚୋକଟେ ଅ।
ହୁଁ।
ହଇ କବେିଟ ହ ବି
ହୁଁ।
ପାଳି କେବେ?
କାଳି ଏଗାରରୁ ଦଶରେ ଯିବି ଆଉ।
ହୁଁ ହୁଁ ଦଶଟା କୋଉ ବାର ପଡୁଛି?
ହସ ଶୁକ୍ରବାରେ ପଡୁଛିିବଧେ।
ଶୁକ୍ର ଶନି ରବି ସୋମ ମଙ୍ଗଳରେ ଆସିବ।
ବି ଶନି ରବି ସୋମ ମଙ୍ଗଳ ପାଳେ।
ଆଚ୍ଛା ବୁଧବାରେ ଆସିବ।
ହଁ।
ମଙ୍ଗଳବାର।
ମଙ୍ଗଳବାରେ ଆସିବେନି ବୁଧବାର ଆସିବି କେତେ ଆଉ ବହିଆକୁ ରିକେଷ୍ଟ କରିବି। ସନ୍ଧ୍ୟାବେଳେ ଦେଇ କରୁଛୁ। ବୁଧବାର ଦିନ ଦେଖିବାକୁ ଉଠି ଉଠି ସେ ନାନୀ ଆଣିକି ଖାଇନାହାନ୍ତି ଦେଶୀ କୁକୁଡା ଟିକେ ଦେଅ ସକ୍। କଳ ଉଦା ଦନ ଧରିକି ଆସି।
ହୁଁ ହୁଁ ହୁଁ।
ବୁଧବାର ରଥ କି ତା ଗୁରୁବାର ରଥ। ଗୁରୁବାର ରଥ ବୁଧବରେ ଖାଇବେ କି ନାଇଁ କି ଜାଣ ସବୁ ଆଇସ।
ଗୁରୁବାର ଖାଇଏ ଏଇ ବୁଧବାର ଖାଇଏ ଏବଂ ଶୁକ୍ରବାର ସଂକ୍ରାନ୍ତି।
ହଁ।
ବଧାରେ ଖାଇବି।
ବୁଧବାର ଦିନ ମୋର ନାଇଟ୍ ଡଟି ଅଛି ଯଦି ସକାଳୁ ଧରିକିରି ଆସିବି ଖରା ବେଳେ ତ କେହି ଯାଇ ପାରିବେନି ବୋଧେ ଖାଇବାକୁ।
ହୁଁ। ଖରା ବେଳେ କେଣ କିଏ ଖାଇବ?
ହଁ
ଭାମିକିନି ଭାଇ କେହି ନଥିବେ ମୁଁ ବି ନଥିବି। ମଜା ନଁ ଆଏଗ ମଜା ନ ଆଏଗ।
ଦେଖିବା ନେକ୍ଟ ଆଉ ଛଟ ରବିବାରିଆ ତ କଲେ ସିଏ ଖାଇପାରୁନାହାନ୍ତି ଦି ଜଣ ଯାକ।
ହୁଁ।
ଏଇ ବୁଧବାରଦି ଟାଇ ଆସିବ ଟାଇ ଆସିବ ଛୁଟି ତଥିଲା।
ଯଦି ନେଇଆସିବ ନାନୀ ଘରେ ରୋଷେଇ କରିକି ଖାଇକି ଆମ ପାଇଁ ଯଦି ଟିଫିନ ରେ ନେଇ ଆସ ନେଇ ଆସିବ ତାହେଲେ ହବ।
ଭପାଇନ୍ଦ ନାଇଁ ଏସି ବି ତୋ ପାଇଁ ନେଇ ଆସିବି ଟିଫିନି ରେ ମିକାନେ ଯିବେ ଖାଇଦେବେ ଆ।
ସିଏ ଏକା କେମିତି ଯିବ ଖାଇବାକୁ?
ଓଲା କରି ପଳେଇବେ।
ନା ଆମ ଝିଅର ସ୍କୁଲ ଯଥିବୁ ପଳେଇବ ଝିଅର ସ୍କୁଲ ଆସିଲା ବେଳକୁ ଚାରିଟା ଆ ସେ ଏକା ଯିବ ଖାଇବାକୁ। ଭାଇ ନଥିବେ କି ଝିଅ ନଥିବ ସେ ଖାଇବେ କି?
ପାର୍ସଲ କରିଦେଇଦେଲେ ହବ।
ହଁ ସିଏ ତିନିଟା ପାଣି ଦିଟା ପାଣି ଖାଇବନି ଆଉ ମୋ ନାନୀର ମନ ହବ ଖାଇବାକୁ।
ଉଁ।
ଆ ଛୁଆ ଖାଇବନି।
ଆଉ ତା ପାଖରୁ ଗୋଟେ ଟିଫିିନ ପ୍ୟାକ୍ କରିକି ଦେଇଦବା ଆଉ।
ତମେ ଯଦି ଖାଇବ ଧରିକି ଆସିବ ଆମେ ମାନ ଏଠି ଖାଇବୁ। ତାଙ୍କୁ ଗୋଟେ ଟିଫିନ ଦେଇଦବ ଆମର ଗୋଟେ ଟିଫିନ ଆଗ ଟିଫିନ ରେ ବାଢିକି କି ଆମ ପାଇଁ ଥୋଇବ ତାପରେ ତମେମାନେ ଖାଇବ।
ହ୍ନୁଏଁ।
ନହେଲେ ତମ ମାନଙ୍କର ପିଠିରେ ପୋଖରୀ ଖୋଳି ଦେବି।
ହେଁ।
ଆଉ ସେ ଗଛ ବାଲା କଣ କହିଲା।
କହିଛି ଆଜି କାଲି ଭିତରେ ଦବ ତ।
ହୁଁ ସେ ତାର ହାଣିକି ନଉନି କି ଆମକୁ ଏକାଥରିକି ବି ପଇସା ଦଉନି।
ଗଛ ସବୁ ହାଣି ସାଇଲେଣି ହଁ କେବେଠୁ। ଏବେ ତ ସବୁ ନେଇଗଲେ
ନେଇଗଲାଣି ଯଦି କାହିଁ ତମେ ଠିଆହେଇକି ଦେଖିନ।
ଦେଖିନି କଣ ସେ ତ ଗୋଟେ ରେଟ୍ କରିଦେଇଥିଲା ଦେଖେବି କଣ।
କଣ ପୁର ବା ସହେଟା ଗଛ।
ହ ପା।
ଆଉ କଣ ସବୁ ଚଛେଇକି ନେଇ ଗଲା।
ସେଇ ଗଛ ଉରା ନେଇଗଲା ବା ସବୁ।
ହଁ ଏଇ ସରୁଆ ମରୁଆ ସବୁ ନେଇଗଲା
ସରୁଆ ବୋଲିକି ଆଉ ପୁରା ସରୁଆ କଣ ସେଇ ସ ପୁରା ସରୁଆ କଉଠି ଥିଲା କି।
ଆଉ।
ନାଁ ସେ ସବୁ ଶହେ ଟା ହବ।
ଶୁଭୁନି।
ସବୁ ସେ ସରୁ ମୋଟା ସବୁ ମିଶି ଶହେ।
ସେ ଜଙ୍ଗଲ ଟା ଥିଲା କେତେ।
ଆଁ।
ଜଙ୍ଗଲ ଟା ଥିଲା କେତେ?
ଶହେ ବା। ଗଣିଲେ ସେ ଶହେ ଭିତରେ ହବ ସବୁ ଶହେ ଶହେ କୋଡିଏ ଭିତରେ ହବ।
ଆଉ ଆଉ ଗଛ କିଛି ଲାଗିନି।
ନା ସେ ଗଲେ ଦେଖିବା ଏ ବର୍ଷା ଏଇ ଆାରୀ ଭିତରେ ଲଗେଇ ଦେଇେଇଥିଲେ ଭଲ ହେଇଥାନ୍ତା। ହରାଷ୍ଟାତରେ କଥା
ଏଇଠି ତ ଆମ ଏଇ ଫରେଷ୍ଟ ଏଇଠି ତ ଗଛ ବଣ୍ଟନ ହୋଉଥିଲା ଆଣିଥିଲେ ତ ହେଇଥାନ୍ତା।
କୋଉଟି।
ଏଇ ଯୋଉ କେନ ଯୋଉ ମୁଣ୍ଡା ଛକ ଯୋଉ ଫରେଷ୍ଟ ଇଏଟା
ମୁଁ ଆଙ୍କଠୁ ଆଙ୍କଠୁ କେତେ ଆଣିବି?
ସମସ୍ତ ଘରୁ ତ ଦି ଦିଟା ଆଣିଲେ ତ ହେଇଯିବ ନା ସେ କୋଉ। ଶିଏ କୋଉ ଗଛ ସିଏ କେତେଟା ଗଛ ବାଣ୍ଟୁଥିଲେ କଣ?
ଆମର ଆମ ଗାଁରେ ତ ସେ ଶହେ ଶହେ ଗଛ ଦଉନି ମୁଁ ଏଇଠୁ ଦି ଦି ଟା ଆଣିବି।
ଓହୋ ମାନେ ପଇସା ନେବେ।
ପଇସା ନାହି ରହୁ ଫ୍ରିରେ।
ଦେଇ କଣ କହିକି ଆଣିବ।
ଭାଇ ଦେଖେ ଶହେ ଶହେ ବଣ୍ଟା ହୁଏ ଏଇ ଟାଇମ ରେ ପଚାରେ ଗଛ ଆଇଲେଣି କି ନାଇଁ ଗଛ ଫରେଷ୍ଟ କୁ ଆସେ ଲୋକ ନଅନ୍ତି ଶହେ ଶହେ ସବୁ ଲଗେଇବା ପାଇଁ।
ଆଛା ତମେ ଯୋଉ ତ କୋଉ ଗଛ ବାଣ୍ଟନ୍ତି?
ଆକାଶୀୟା।
ହୁଁ ହୁଁ ଖାଲି ଆକାଶଆ ଆଉ କିଛି ନାଇଁ।
ଆକାଶୀଆ ଝାଉଁ
ଝାଉଁ ଉରା କଣ ହବ। ଏ ଆକାସିଆ ଯଦି ଲଗେଇବା ଲଗେଇବ।
ହୁଁ।
ଆକ୍ଚୁଆଲି ସେଇଟା ତମର କଣ କହିଲ, ଯତ୍ନ ନେଲେ ହବ ଉଁଛିି ଉଁଛିି ଦେଲେ ଟିକେ ସେ ମୋଟା ହୁଅନ୍ତା।
ହଁ। ହଁ।
ଆମେ ସେଇୟା କରିବା, ସେଇଟା ମାନେ କଣ କଇଲୁ ଟିକେ ଲଗେଇବୁ ଯଦି ଯତ୍ନ ନବା।
ହୁଁ।
ଆଁ
ବହୁତ ଲେଟ୍ ରେ ହଉ, ପନ୍ଦର କୋଡିଏ ବର୍ଷ ପନ୍ଦର ବର୍ଷ ଲାଗୁଛି। ପନ୍ଦର ଦି ହଜାରେ ଚଉଦ ପନ୍ଦରରେ ଲାଗିଥିଲା, ଏଇ ଦି ହଜାର ପଚିଶରେ ହଣାହେଲା। ଚଉ ତେର ଚଉଦରେ ଲାଗିଥିଲା ନା କଣ?
ହୁଁ- ହୁଁ- ହୁଁ।
ନା ନା ବାର ତେରରେ ଲାଗିଥିଲା, ଏଇ ପଚିଶରେ ହଣା ହେଲା। ପଚିଶିରେ ସେ କୋଉ ହେଇନଥିଲା ବାଗ। ସେ ଆକାଶୀଆ କଣ ଗୋଟେ ହଉନି ମୋଟା ହଉନି ନା, ସେଇ ଯୋଗୁରୁ ଏ ସେ ବା ଆଙ୍କର ଯୋଗିଆ ଘର ଆମର ବାଇରେ ଲଗେଇଥିଲେ ଶହେ ଗଛ, ସବୁ ହାଣିଦେଲା ବଲ୍ ଧାରେ। ପୁରା ସରୁ ସରୁ ଫ ମୋ ମୋଟା ହେଲାନି ହାଣିଦେଲା ସବୁ।
ଉଁ- ହୁଁ।
ସେ ତ ବହୁ କମ୍ ରେ ଦେଇଛି ଶହେ ଦେଢଶହ ଗଛ, ସବୁ ଦେଇ ଦେଇଛି କୋଡିଏ ପଚିଶ ହଜାରରେ।
ଆଉ ଇଏ ଯୋଉ କଣ ହେଇଟା ମନେ ପଡୁନି, ନହେଲେ ଆଉ କୋଉ ଗଛ ଲଗେଇ ହବ? ଶାଗୁଆନ, ଶାଗୁଆନ ଲଗେଇଲେ ତ ରହିବନି ଚୋରି ହେଇ ଯିବ ନୁହଁ।
ଶାଗୁଆନ ହଉନି ଆମ ଜାଗାରେ, ଗୋଟେ ଗୋଟେ କୋଉଠି କାଁ ଭାଁ ହଉଛି ହଉଛି ନ
ଏ ବାରି ପଛ ପଟଟା ହେଲେ ସଫା କରିକି କିଛି ଗଛ ଲଗେଇଦିଅ। ଉଁ ଶାଗୁଆନ ଗୋଟେ ଦିଟା।
ଦେଖିଆ। ଗୋଟେ ଶାଗୁଆନ୍ ଯୋଉ ଆମ ବାରିଆଡେ ଥିଲା ହଣା ହେଲା, ସେ ବୋଧେ ଚାଳିଶ ବର୍ଷର ଶାଗୁଆନ୍ ପଚାଶ ବର୍ଷର।
ଇଏ ମଞ୍ଜୁ ନେଇଗଲା?
ହଁ।
ପୁଞ୍ଜ ଯୋଉ କହୁଛି ସମ୍ପତ୍ତି ସବୁ ବୋଉର, ସେ ତା ବାପ ଘୋରୁ ଧରିକି ଆଇଥିଲା ନା ଲୋ।
ହଁ।
ଆ ମୂର୍ଖ ଗୁରା କଣ କହିବ ନୁହଁ? ମୁଁ କହିଲି ତମମାନେ ସବୁ ନେଇଯାଉନ ପାଳି କରିବ, ଆଉ ଖାଇବ ଆମର କଣ ଆମେ ତ ଯିବାକୁ ଚାହୁଁନୁ।
ହଁ ଏ ନ ଦେଲେ ଆଗରେ ଯାଇ ଖାଇକି
ଯିଏ ନବା କଥା ନେଇ ଯା, ତମର ଲୋଭ ଅଛି?
ହଁ କଣ ହବ?
ଆଉ ମୋର ତ ଲୋଭ ନାହିଁ। ମତେ ଖାଲି ଘର ଟା ଲୋଭ ଲାଗୁଛି, ଯଦି ଘରଟା କିଏ ଆମକୁ ପଇସା ଦେଇଦବ ସେଇଟା ବି ଆଉ ଲୋଭ ଲାଗିବନି।
ହୁଁ।
ହଁ ଆମ ଆମ ଜିନିଷ ପତ୍ର ନେଇ ଆସନ୍ତୁ, ମୁଁ ଏଠୁ ଗୋଟେ ଥ୍ରୀ ବି ଏଚ କେ ଫ୍ଲାଟ୍ ଟେ କିଣିଦିଅନ୍ତି। ମଣିଷ ଶାନ୍ତି